ହ୍ୟାଲୋ।
ହଁ ମ୍ୟାମ୍ ନମସ୍କାର।
ମ୍ୟାଡ଼ାମ ନମସ୍କାର। କଣ କରୁଥିଲେ। ଏମିତି ବସିଚି ଆପଣ?
ଆଉ ମୁଁ ବି ଏବେ ବସିଚି ଆଉ।
ଆପଣ କୋଉଠାର?
ଢେଙ୍କାନାଳ ଭୂବନ।
ବର୍ଷା ହଉଚି ଆପଣଙ୍କ ଆଡେ?
ନାଇଁ ହଉଥିଲା ଛାଡି ଯାଇଚି ବର୍ଷା ଆଉ।
ହଁ ଆଉ ଆପଣ ଆଜି କଣ ଲଞ୍ଚ କରିଚନ୍ତି?
ଆଜ୍ଞା?
ମୁଁ କହିଲି ଆଜି ଦିପହରେ କଣ ଖାଇଚନ୍ତି?
ଓହୋ ମୁଁ ତ ଘରେ ଖାଇନି, ମୋର ଜଣେ ସାଙ୍ଗ ଘରେ ଆଜି ଖାଇଥିଲି। ଭାତ ଆଉ ଶୋଲା ତରକାରୀ ଆଉ ଆମ୍ବ ଖାଇଥିଲି ଆଉ।
ଘରେ ସବୁ କିଏ ଅଛନ୍ତି?
ଘରେ ମାମା ବାବା ଅ ବଡ଼ ବାବା ବଡ଼ ମାମା ଜେଜେମା ଜେଜେ ବାବା ଆଉ ସାନ ଭାଇଟେ। ଆଉ ବଡ଼ ବାବାଙ୍କର ଦିଇଟା ପୁଅ।
ହୁଁ ଆପଣ କଣ କରୁଚନ୍ତି?
ପ୍ଲସ୍ ଥ୍ରୀ ସେକେଣ୍ଡ୍ ଇଅର୍।
ଓହୋ ଘରେ ମାମାଙ୍କ କାମରେ ସାହାଯ୍ୟ କର?
ନା ଫେ
କଁ କହିଲ?
ମା ଙ୍କୁ
କିଛି ବି ନୁହେଁ?
ନା ମାମା ବୋହୁତ ଥର କୁହନ୍ତି, ସାହାଯ୍ୟ କରିବା ପାଇଁ ହେଲେ କରିନି ଆଉ।
ଆଉ କିଛି ରୋଷେଇ କିଛି ଆସିଛି?
ଏ ନା ନା କିଛି ରୋଷେଇ ଆସେନି ବି।
କିଛି ତ ଶିଖିବା ଦରକାର୍ ନା, ସ୍ପେଶାଲ କିଛିଟା ସିଖି ଶିଖିବ ନା ନାଇଁ।
ଶିଖିବା କଥା ଏଇ
ମାମାଙ୍କର କୋଉ ରୋଷେଇ ଟା ବେଶୀ ପସନ୍ଦ ଆପଣଙ୍କୁ?
ମାମାଙ୍କର ଚିକେନ ମୋମୋ ଟା।
ମାମାଙ୍କୁ ପଚାରିଛନ୍ତି କେବେ ତାର ରେ କଣ ରେସିପି କେମିତି କରୁଚନ୍ତି? କେବ୍ ପଚାରିଛନ୍ତି?
ନାହିଁ।
ଆଉ ପଢ଼ା ପରେ କଁ କରିବାକୁ ଇଛା?
ପଢ଼ା ପରେ ଜବ୍ କରିବାକୁ ଇଚ୍ଛା।
ହୁଁ କଣ ଜବ୍?
ମୋର ତ ଇଛା ଥିଲା, ଡ଼କ୍ଟର ଲାଇନରେ ଯିବା ପାଇଁ ହେଲେ ଆମ ଘରେ ମ ତେ ସବୁ କହୁଛନ୍ତି କି, ବେଙ୍କିଙ୍ଗ୍ ଲାଇନ୍ ରେ ପଢ଼ିଲେ ଭଲ ହବ।
ସାଇନ୍ସ ଷ୍ଟୁଡ଼େଣ୍ଟ?
ହଁ।
ଆଉ ଓହୋ ଦାଇଁ ଘରେ କହିଆ ଆଉ ନିଜେ କରିଆ ଭିତରେ ବୋହୁତ ଫରକ୍। ଯଦି ତମକୁ ପସନ୍ଦ ଆସୁଚି ଯେ ମତେ ଏଇଟା କଲେ ମୋ ପାଇଁ ଠିକ୍ ତମେ କର ବାପା ମାଙ୍କୁ କୁହ ଯେ ମତେ ଏଇଟା ଭଲ ଲାଗୁ ଚି ମୁଁ ଏଇଟା କରିପାରିବି। ତ ଉଁ କରିବ କରିପାରିବ ନା ସେମିତି। ଯେ ନାଇଁ ମୁଁ ଏଇ ଜିନିଷ ପାରି ପାରିବି ମୁଁ ଏଥିରେ କମ୍ଫର୍ଟେବୁଲ ଅଛି ମୁଁ କରିବି ଏଇଟା।
ଉଁ ଉଁ ମୁଁ କହିଥିଲି ହେଲେ ଏ ମାମା ହେରିଆ କହିଲେ କି ଭାଇ ମାନେ ବ୍ୟାଙ୍କିଙ୍ଗ୍ ଲାଇନ୍ ରେ ଯାଇଚନ୍ତି ତମେ ଯଦି ଯିବ ଇଏ ଲାଇନରେ ତାହେଲେ ଖରାପ ହବ ତ ସେଥି ଯୋଗୁ। ଅଉ ମମି କହିଲା କି ତୁ ବ୍ୟାଙ୍କିଙ୍ଗ୍ ଲାଇନରେ ଯା ବୋଲି ଭଲ ହବ।
ଓ ଆଛା ବାବା କଣ କରନ୍ତି?
ବାବା ମାନେ ମାଲିକ ଆଉ। ଗେ ଟ୍ରକ୍ ମାଲିକ।
ଓ ଆଚ୍ଛା। ଆଉ କ କୁଅ।
ଆପଣଙ୍କ ଘର କୋଉଠି କି ମ୍ୟାମ୍?
ଆମର ଭୁବନେସ୍ୱର୍।
ଅଚ୍ଛା। ସିଆଡ଼େ ବର୍ଷା ହୋଉଚି ଆଜି?
ହୁଁ ଆଜି ଛ ମାନେ ରାତି ସାରା ହେଲାଣି ଏବେ ବି ସୁଧା ହଉଚି ବର୍ଷା।
ଅଚ୍ଛା।
ବର୍ଷା ଛାଡ଼ୁନି ଲଘୁଚାପ କାଲି ବି ବର୍ଷା ଅଛି କହୁଚନ୍ତି ଲଘୁଚାପ ହେଇଚି
ଓହୋ ଆପଣ ମ୍ୟାରେଡ୍ ନା ଅନମ୍ୟାରେଡ୍?
ମ୍ୟାରେଡ଼୍।
ଓହୋ।
କଣ ପଚାର?
ଆଉ କଣ କହିବି?
ତମେ କଣ ସାନ ଝିଅ? ତମେ ସାନ ଝିଅ?
ନାଇଁ ନାଇଁ ମୁଁ ବଡ଼ ଝିଅ।
ଆଉ ଭାଇ ତମ ପରେ ଦି ଜଣ
ହୁଁ ଭାଇ ମୋର ଓପରେ ଦି ଜଣ ଆଉ ଜଣେ ଭାଇ ତଳେ ମୁଁ ମଝିରେ ଅଛି ଆଉ।
ଓହୋ ଗୋଟେ ଝିଅ ମାନେ ଗେଲ ବଷର ହେଇଥିବ।
ହଁ।
ଆଉ କୁଅ। ମାମା ଏବେ କଣ କରୁଛନ୍ତି?
ମାମା ନାହାନ୍ତି ଏବେ ଯାଇଛନ୍ତି ଆଣ୍ଟିଙ୍କ ଘରକୁ।
ଅ ହ। ଆଉ
ଆଉ କଣ କୁହନ୍ତୁ?
ଆଉ କଲେଜ୍ ଖୋଲ୍ ଛୁଟି ଅଛି ନା ଖୋଲା ଅଛି?
ଆଜ୍ଞା।
କଲେଜ୍ ଡେଲି ଯାଉଚ ନା ନାଇଁ ଡିଷ୍ଟାନ୍ସରେ କ୍ଲାସ କରୁଚ?
ହୁଁ ଯାଏ ନା କଲେଜ ଡେଲି ଯାଏ କଲେଜ ଡେଲି ଯାଏ। ବେ ଆଉ ଏବେ ଦି ତିନି ଦିନି ଦେହ ଭଲ ନଥିଲା ତାପରେ ବର୍ଷା ବି ହଉଥିଲା ତ କଲେଜ ଯାଇନୁ। ଥିଲ ଆଜି କାଲିଠୁ ଯାଇଥିଲି କାଲି ଯାଇଥିଲି ଆଜି ଯାଇଥିଲି ଆଉ।
ଓହୋ ବର୍ଷା ସକାଶେ ଜ ଥଣ୍ଡା ଜର ଟା ଟିକେ ହଉଥିବ ଆଉ
ଆଜ୍ଞା।
କଣ କୁହ ଆଉ ରଜରେ କୁଅ ବୁଲିବାକୁ ଯାଇଥିଲେ?
ଆମର ଏଇଠି ରଜରେ ଆମ ଗାଁ ରେ ତ ହୁଏ ରଜ ମହୋତ୍ସବ ଆଉ ଯାଇଥିଲି ଭୁବନ ବୁଦ୍ଧେସ୍ଵର ଆଉ
ହଁ ହଁ ଆଉ ଉଁମ୍ ରଥଯାତ୍ରା ରେ ପୁରୀ ଯିବେ?
ହଁ।
ପୁରୀଟା ଭୁବନେଶ୍ୱର ରୁ କେତେ କିଲୋମିଟର ହବ?
କେତେ କିଲୋମିଟରର କହିପାରିବିନି କିନ୍ତୁ ପାଖ ଘରେ ହୁଏ। ଉ ବହୁତ ବେଶୀ ବି ଦୁ ଭୁବନେଶ୍ୱରରୁ ଗଲେ ପାଖ ହୁଏ।
ଓହୋ।
ଯାଉନାହାନ୍ତି ପୁରୀ ପୁରୀ ଯାଇଚନ୍ତି?
ହଁ ଚାରିଥର ଯାଇଚି।
ଏବେ ରଥଯାତ୍ରାରେ ଯାଆନ୍ତୁ ବୁଲିକି ଆସିବେ।
ଏବେ ଯାଇପାରିବିନି ଏବେ ତ ଆସଚି ପୁରୀରୁ ଚାରି ଦିନ ରହିକି ଆସିଥିଲି। ତ ଯାଇପାରିବି।
ହୁଁ।
ତ କହୁଚନ୍ତି ଯିବେ ବୋଲି ତାଲଚେର ରଥଯାତ୍ରା ଦେଖି।
ତାଳଚେରରେ ବି ଭଲ ହୁଏ ବୋଲି ମୁଁ ବି ଶୁଣିଚି। ହୁଁ ସେଠି ଯାଇନିତି କେବେ ଶୁଣିଚି ଯେ ଭଲ ହୁଏ ତାଲଚରରେ। ତମର ସେଠୁ ପାଖ ହବ ବୋଧେ?
ହଁ ଆମର ଏଇଠୁ ହବ ଶହେ କୋଡିଏ କି ଶହେ ତିରିଶ
ହଁ ହୁଁ। ତାଲଚେରରେ କିଏ ମାନେ ବନ୍ଧୁ ଅଛନ୍ତି?
ହଁ ଆମ ମାମୁଁ ଘର ତାଳଚେର ରେ।
ହଁ ହଁ ତ ସମସ୍ତେ ଯିବ?
ହଁ ମାମୁଁ ଘର ଆଉ ଆମର ମିଶିକି ଯିବୁ ଆଉ।
ଅଁ ହଁ। ଆଉ କଣ କୁହ?
ଆପଣ କେତେ ଥର ପୁରୀ ଯାଇଛନ୍ତି?
କଣ କହିଲେ?
ଆପଣ କେତେଥର ପୁରୀ ଯାଇଛନ୍ତି?
ମୁଟି ବହୁତଥର ତ ଯାଇଛି ଲାଷ୍ଟ ଟାଇମ ବର୍ଷେ ହେଇଯିବ ମୁଁ ଲାଷ୍ଟ ଟାଇମ୍ ଯାଇଥିଲି ବାହୁଡ଼ା କୁ ବର୍ଷେ ହେଇଗଲାଣି। ତାପରେ ଭିତରେ କାମ ଏପଟ କାମ ଟାଇମ ଟା ଆଉ ଏତେ ଯାଇ ହବ କି ହେ ଇପାରୁନି ସମୟ ସେଇ ଟାଇମ ରେ ଠିକ ହଉନି। ଆଉ ଯେପର୍ଯ୍ୟନ୍ତ ଜଗାରେ ବି ଡୋରି ନ ଲାଗିଛି ସେ ଘରୁ ବାହାରି ପାରିବନି। ତମେ ଇଚ୍ଛା କରୁଥିବ କିନ୍ତୁ ତମେ ଯାଇପାରୁନଥିବ। ତମେ ଗୋଟେ ସେଇଠିକି ଦର କାର ପଲେ ତମେ ଯାଉଥିବ ପୁରୀ ତମେ ଦେଖ ସେଇଠି ଥିବ ତମ ଯେପର୍ଯ୍ୟନ୍ତ ତାଙ୍କର ଇଛା ନଥିବ ମାନେ ତମେ ତାଙ୍କ ଦୁଆର ମାଡି ପାରିବନି। ତ ମ ଲୋକ ଅଛନ୍ତି ସେଇ ବାହାରୁ ବି ଫେରିକି ଆସନ୍ତି ମନ୍ଦିରକୁ ଯାଇପାରନ୍ତିନି।
ଯେପର୍ଯ୍ୟନ୍ତ ଡୋରି ନ ଲାଗିଛି ସେ ପର୍ଯ୍ୟନ୍ତ ଏ ବହୁତ ବି ଏବେ ଏବେ ରିସେଣ୍ଟ ବି ବହୁତ ଇଛା ଥିଲା ଯେ ଯିବାକୁ ଏଇ ସ୍ନାନ ନୁନିମାରେ ଯିବାକୁ।
ଆଉ କଣ କୁଅ?
ଆଜି କଣ ରୋଷେଇ ହେଇଥିଲା କଣ?
କଟି ଯାଇଥିଲେ ପୁରୀ।
ହ୍ୟାଲୋ।
ପୁରୀ ଯାଇଥିଲେ।
କଥା ଟା ଠିକ୍ ସେ ସୁ ଆସୁନି।
ମ୍ୟାରେଜ୍ ପରେ ଆପଣ ପୁରୀ ଯାଇଥିଲେ କି?
ହୁଁ ମ୍ୟାରେଜ୍ ପରେ ଯାଇଥିଲି। ଉଁ ଦଶମଙ୍ଗଳାକୁ ମାନେ ଦଶମଙ୍ଗଳାକୁ ଯାଇଥିଲୁ ଫାଷ୍ଟ୍।
ତାପରେ ଉମ୍ ବାହାଘର ପରେ ଯିବାର କେତେଥର ହେଇଗଲା ଏମତି ଉଁ ଚାରିଥର ହେଇଗଲା ବାହାଘର ପରେ ଯିବାକୁ। ଯେତେ ଛୁଆ ପେଟରେ ଥିଲା ମୁଁ ଲାଷ୍ଟ ଟାଇମ୍ ଯାଇଥିଲି। ଅ ମାନେ ହଜବେଣ୍ଡ୍ ଙ୍କ ସହିତ ତାପରେ ଯେବେ ଛୁଆ ବର୍ଷକର ହେଇଥିଲା ମୁଁ ଆମ ଆମ ଘର ଲୋକଙ୍କ ସହିତ ଯାଇଥିଲି। ଯାଇଥିଲି ସେ ଟାଇମ୍ ରେ ବାହୁଡ଼ା ଯାତ୍ରା ଥିଲା। ଅ ଜଗା ରଥରେ ଥିଲେ ସେ ଟାଇମ୍ ରେ ଆମ ଦେଖିକି ଆସିଥିଲୁ। ମାଉସୀ ମା ମନ୍ଦିର ଠି ଯେତେବେଳେ ରଥ ଲାଗିଥିଲା।
ଆଉ କଣ ଖାଇଆ ଘରେ କଣ ଆଜି କରିଛନ୍ତି ଖାଇବାକୁ? ହ୍ୟାଲୋ। ହ୍ୟାଲୋ।
ହଁ କୁହନ୍ତୁ ମ୍ୟାମ୍।
ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କହିଲି ଘରେ ଆଜି କଣ ହେଇଚି ଖାଇବାକୁ?
ଘରେ ଆଜି କଣ ହେଇଚି ମୁଁ ତ ଜାଣିନି ମୁଁ ମୋ ସାଙ୍ଗ ଘରକୁ ଯାଇଥି ସେଇଠି ମୁ ଖାଇକି ଆସିଥିଲି ଆଉ।
ଆଚ୍ଛା ଆପଣଙ୍କ ଆବାଜ୍ ବି ଠିକ୍ ସେ ଆସୁନି। ଏବେ ଟାଇମ୍ ହେଇଗଲା ମୁଁ ରଖୁଛି।
ଆଜ୍ଞା।
ତମ୍ ସହିତ କଥା ହେଇକି ବି ବୋହୁତ ଭଲ ଲାଗିଲା।
ଆଁ ଧନ୍ୟବାଦ୍।
ଧନ୍ୟ